ଆଜ୍ଞା ନମସ୍କାର।
ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର କଣ କରୁଛନ୍ତି?
ଏଇ ବସିଛି ଆଉ।
ଆଚ୍ଛା। ମୁଁ ବି ସେଇ ବସିଥିଲି ଆଉ ଟିକିଏ ସାଙ୍ଗମାନଙ୍କ ସହିତ ବସିଥିଲି ଆଉ। ତମେ କୋଉଠି ଅଛ ମାନେ ବସିଛ?
ମୁଁ ଏଇ ରୁମ୍ ରେ ବସିଛି ଆଉ ଭାଇ ପାଖରେ ଆଉ।
ଆଚ୍ଛା ଆଚ୍ଛା ଖାଇବା ପିଇବା ସରିଲାଣି?
ହଁ ସରିଲାଣି ଆଉ ଆପଣଙ୍କର?
ହଁ ହଁ ମୁଁ ବି ଖାଇ ସାରିଲିଣି ତମେ କଣ ଖାଇଲ?
ବରା ଇଟିଲି ତରକାରୀ ଆଉ ଆପଣ?
ମୁଁ ଖାଇଛି ପିଠା ଆଉ ହେଉଛି ଭେଣ୍ଡି ଆଳୁ ଭଜା ଆଉ।
ହଁ ହଁ।
ହଁ ଆଉ ଘରେ ସମସ୍ତେ କେମିତି ଅଛନ୍ତି ତମେ କେମିତି ଅଛ?
ହଁ ସବୁ ଭଲ ଅଛନ୍ତି।
ଆଛା ଆଛା ଆଉ ହଁ ଆମ ଘରେ ବି ସମସ୍ତେ ଠିକ୍ ଠାକ୍ ଅଛନ୍ତି ହେଲେ ମୋ ଜେଜେମାଙ୍କ ସେ ଆସି କି ବୁଢୀ ହେଇଗଲେଣି ନା। ତାଙ୍କ ଦେହ ଟିକିଏ ଖରାପ ରହୁଛି ନହେଲେ ଆଉ ସମସ୍ତେ ଘରେ ଠିକ୍ ଠାକ୍ ଅଛନ୍ତି ଭଗବାନଙ୍କ ଦୟାରୁ ଆଉ।
ନା ମୋ ଜେଜେବାପା ଜେଜେମା ଆଗରୁ ମରିସାଇଲେଣି।
ଆଚ୍ଛା ଆଚ୍ଛା ସେ ମରିଗଲେଣି ନା।
ହଁ।
ଓହୋ। ଘରେ ଜେଜେବାପା ଜେଜେମା ଥିଲେ ଟିକେ ଘରଟା ପୁରା ପୁରା ଲାଗେ ହଁ।
ହଁ।
ଯେତେ ଲୋକ ଥାଆନ୍ତୁ ଜେଜେବାପା ଜେଜେମା ରହିଲେ ଟିକେ ଘରଟା ଭଲ ଲାଗେ। କିଛି ନହେଲେ ତାଙ୍କ ସହିତ ଟିକିଏ ଲାଗିକି ମାନେ ସମୟ ବିତିଯାଏ।
ହଁ।
ହୁଁ। ଆଉ ଏମିତିରେ ମୁଁ ବୁଝିପାରୁଛି ଟିକିଏ ତମେ ଇଏ ମୁଁ ଜେଜେ ବିି ମରିଗଲେଣି ଆସି ତିିକି ହେବ ଛଅ ସାତ ବର୍ଷ ଆଉ ଜେଜେମା ଯାହା ହଉ ଅଛନ୍ତି।
ନା ମୋ ଜେଜେବାପା ମରିବାକୁ ହେଲାଣି ଷୋହଳ ବର୍ଷ। ଆଉ ମୋ ମା ଏଇ ତିନି ଚାରି ବର୍ଷ ହେଲା ମରିଛି ଆଉ।
ବାବା ଜେଜେ ଆସି ବହୁତ ଦିନ ମରି ହେଲେଣି ମରିଗଲେଣି ନାଇଁ ତମେ ଛୁଆଟେ ହେଇଥିବ ବୋଧେ ଆଉ?
ହଁ।
ଓହୋ। ଆଚ୍ଛା ଆଚ୍ଛା ଆଉ କୁଆଡ଼େ ଯାଇନାହାନ୍ତି ବୁଲାବୁଲି କରିବା ପାଇଁ ନା ବର୍ଷା ଫର୍ଷା ହଉଛି?
ନା ଆମର ଏଠି ବର୍ଷା ଲାଗି ରହିଛି। କାଲଠୁ ହଁ।
ହଁ ଆମର ବି ତ କାଲି ରାତିରେ ହଉଥିଲା ବର୍ଷା। ଆଉ ସକାଳୁକୁ ଏବେ ଟିକି ପାଗ ନରମ ରଖିଛି ବର୍ଷା ଫର୍ଷା କିଛି ହେଇନି ଆଉ
ହୁଁ।
ହଁ ଆଉ ନଈ ଆପଣଙ୍କ ଏରିଆରେ ନଈ ଫଇ ଅଛି ନା ନାହିଁ?
ହଁ ଅଛି ନଈ।
ତମେ ନଈରେ ଗାଧୋଇବାକୁ ଭଲ ପାଏ ନା ଟିବଲ ନଈ ଘର
ନା ନା ନଈରେ ମୁଁ କେବେ ଗାଧେଇନି।
ଏ ହେ ନଈ ପାଖରେ ଥାଇକି ତମେ ନଈ ପାଖରେ ଥାଇକି ତୁମେ ନଈରେ କେବେ ଗାଧେଇନ?
ନା।
ଆଚ୍ଛା ପୋଖରୀରେ ଗାଧୋଇଛ କିନ୍ତୁ।
ହଁ ଛୋଟ ବେଳେ ଦିଥର ଗାଧେଇଛି ଆଉ
ଓହୋ। ନା ମୋତେ କିନ୍ତୁ ନଈ ଭାରି ପସନ୍ଦ ସେଥିପାଇଁ ମୁଁ ପଚାରିଲି ନଈ ଅଛି କି ନାହିଁ?
ହଁ।
ହଁ। ଆଉ ତମ ଘର କଣ ଯୋଉ ରାସ୍ତା ସାଇଡ଼୍ ପାଖାପାଖି ନା ଯୋଉ ହଉଛି ନଈ ପାଖାପାଖି?
ନା ନା ଆମ ଘର ରାସ୍ତା ପାଖାପାଖି।
ଅ ହଁ ଆମ ଘର ପା ସେଇ ରାସ୍ତା ପାଖାପାଖି ଆମର ବା ନଈ ନାହିଁ? ସେଇଥିପାଇଁ ମୋତେ ଭାରି ନଈକୁ ଭାରି ଭଲ ପାଏ ସେଇଥିପାଇଁ।
ଆଉ
ନା ଆଉ କଣ ଏଇସବୁ କଥା ଆ ଆଉ ପଖାଳ ଭାତ ଖାଇବେନି କି?
ହଁ ଏଇନା ଖାଇନି ଖରାବେଳେ ଖାଇବି ଆଉ
ଆଚ୍ଛା ଆଚ୍ଛା ପଖାଳ ଭାତ ଆଉ କଣ ଖାଇବାକୁ ଭଲ ପାଆନ୍ତି ତା ସହିତ?
ସବୁ ସେଇ ଦଳା
ହଁ ପଖାଳ ଭାତ ତ ଦଳା ଦଳି ତ ମୁଖ୍ୟ ଆଉ ପଖାଳ ଭାତ ମାନେ ଆ ଆଜ୍ଞା ଆଳୁ ବାଇଗଣ ବିଲାତି ଦଳାଟା ହବ ତାପରେ ଯାଇକି ତା ସାଇଡ଼ରେ ହଁ ତା ପାଖାପାଖି ଯାହା ହେଲେ ଚଳିବ କିନ୍ତୁ ଏଇଟା ଆଗ ନିହାତି ଦରକାରୀ।
ହୁଁ।
ହୁଁ।
ଆଉ ଆପଣଙ୍କର ଆଜି ଖାଇବା କଣ?
ଆ ମୁଁ ତ ଖାଇ ଦେଇଦେଇଥିଲି ସକାଳେ ପିଠା ଆଉ ଭଜା ମମି କରିଥିଲା ଖାଇ ଦେଇଛି। ଆଉ ରହିଲା। ଖରାବେଳେ ସେଇ ଭାବିଛୁ ପାଗ ଆଜି ଟିକିଏ ନରମ ଅଛି ନହେଲେ ପଖାଳ ଖାଇଥାନ୍ତି। ଭାବୁଛୁ ସେଇ ଗରମ ଭାତ କାଲି ଖିଆ ହେଇନି ପଖାଳ ଆଜି ଟିକେ ଇଚ୍ଛା ଥିଲା। କିନ୍ତୁ ଏଇ ପାଗ ଯୋଉ ନରମ ଡରମାଡୁଛି କାଳେ ଦେହ ଖରାପ ହେଇଯିବ ସହଜେ ଏ ଜଗନ୍ନାଥକୁ ଜର ମାନେ ପୁଣି ଆମକୁ ବି ହେବାର ସମ୍ଭାବନା ଅଛି। ତ ସେ ସେଥିପାଇଁ ମୋତେ ଟିକି ଡର ଲାଗୁଛି ଭାବୁଛି ଗରମ ଭାତ ଖାଇଦେବି ଆଉ ନଗେଇକି ଦେଖିଆ କଣ ମମି କରିବ କେଜାଣି ମୁଁ ଆଉ ଜାଣିନି। ଖାଇଲେ କହିବି ଆଉ। ଆଉ ତମେ ରୋଷେଇ କଣ ଭଲରେ କରିପାର?
ମୁଁ ସେମିତି କରେ ଯାହା ମୋତେ ଖାଇବାକୁ ଇଚ୍ଛା ହବ କରିଦିଏ ଆଉ।
ମାନେ ତ କିଛି ଗୋଟେ ଭଲ ତ ବନେଇ ପାରୁଥିବେ ଜଣେ ଜଣଙ୍କର ସବୁ ଥାଏ ଫେମସ୍ ତୁମେ କଣ ବନାଅ?
ସେମିତି ସବୁ ତ ବନାଏ ଏମିତି ବେଳେବେଳେ ଚାଉମିନ୍ ମୋତେ ଟିକିଏ ଅଧିକ ଭଲ ଲାଗେ ବୋଲି ଚାଉମିିନ ଅଧିକ କରିକି ଖାଇଦିଏ ଆଉ।
ଓହୋ ଆଚ୍ଛା ଚାଓମିିନ ହଁ ମୋତେ ବି ଚାଉମିିନ ଟିକେ ଭଲ ଲାଗେ। କେବେ ବନେଇକି ଦେବେ ଖାଇବି ଆଉ।
ହଁ।
ଆଚ୍ଛା। ଆଉ ର ରଜ ତ ଗଲା ଡ୍ରେସ୍ ଫ୍ରେସ୍ କରିଥିଲେ ନା?
ହଁ।
କେତେ ହଳ କରିଥିଲେ ତିନି ହଳ ନା ଦିହଳ ନା ହଳେ କେତେ?
ଆ ଦିହଳ।
ଦିଇହଳ କରିଥିଲି ନା ଯା ହଉ ତମର ଦିଇହଳ ହଉଛି ଆମର ହଳେ ବି ହେଇନଥିଲା।
କି?
ଆମ ଘରେ କଲେନି କହିଲେ ସବୁବେଳେ ତ ଡ୍ରେସ ପିନ୍ଧୁଛ ଆଉ। ଓ ଯୋଉ ଫାଙ୍କ ଫାଙ୍କା ଟାଇମ୍ ରେ ବି ଡ୍ରେସେ ପର୍ବପର୍ବାଣିରେ ବି ଡ୍ରେସେ ଫାଙ୍କା ଟାଇମ୍ ରେ କରିଛ ମାନେ ପର୍ବରେ ହବନି କଲିନି ଆଉ ମନ ଦୁଃଖ କରିକି ବସିଲୁ ଆଉ ଘରେ ଯୋଉ ନୂଆ ଡ୍ରେସ ଥିଲା ଆଗରୁ କରିଥିଲୁ ସେୟଆକୁ ପିନ୍ଧିକି ଟିକେ ମନ୍ଦିର ଯାଇକି ରଜ ସାରିଦେଲୁ ଆଉ।
ହଁ ସେଇ ଏକା ଜିନିଷ।
ହଁ ନା ଏକା ଜିନିଷ କେମିତି ତମର ରଜରେ ଦିହଳ ଡ୍ରେସ ହେଲା ଆମର ମୂଳ
ହେଲେ ମୁଁ ମୁଁ ମନ୍ଦିର ହେରିକା ଯାଇନି।
ଓହୋ ମନ୍ଦିର ଫନ୍ଦିର ଯାଇନଥିଲ।
ନା।
ଏ ଯାହାଭି ହେଲେ ରଜ ସଂକ୍ରାନ୍ତିରେ ଯାଇକି ବୁଲି ଆସିଥାନ୍ତେ ନା ଆଉ ଭଲ ହେଇଥାନ୍ତା।
ନା ଆମର ସେଠି ବହୁତ ଦୂର ନା ସେଥିପାଇଁ ଯାଇନଥିଲି।
ଆଚ୍ଛା ଆଚ୍ଛା। ଆଉ ଯୋଉ ହେଉଛି କଣ କହୁଥିଲି ଆଉ ଭଉଣୀ ଭାଇ ତମର କେତେ ଅଛି ଜଣ ଅଛନ୍ତି?
ଆମେ ଦିଇ ଜଣ ଭଉଣୀ।
ଆଚ୍ଛା ଆଚ୍ଛା ଭଉଣୀ ପାଠ ପଢ଼ୁଛନ୍ତି?
ହଁ।
ଅ ହ ଭଲ।
ମୋର ଗୋଟେ ସାନ ଭଉଣୀ ଆଉ ଗୋଟେ ସାନ ଭାଇ ଆଉ ମୁଁ ବଡ଼। ଆଉ ମୋ ଭାଇ ସେଇ ସ୍କୁଲରେ ପଢ଼ୁଛି ମୋ ଭଉଣୀ ବି ସେଇ କଲେଜରେ ପଢ଼ୁଛି। ଏମିତି ସବୁ ଚାଲି ଚି ଆଉ ଆଉ ମୋ ଭଉଣୀ ତୁମେ ବିଶ୍ୱାସ କରିବନି ବହୁତ ଝଗଡ଼ା। ମାନେ ତାର ଝଗଡ଼ାଟା ହଉଛି ମୁଖ୍ୟ ଯେତେବେଳେ ସେ ଦେଖିବ ଖାଲି ଝଗଡ଼ା। ତାକୁ ବାହାନା ଦରକାର ଝଗଡା କରିବା ପାଇଁ ଆଉ କାହା ସହିତ ନୁହଁ ଖାଲି ମୋରି ସହିତ।
ସାନ ଭଉଣୀମାନେ ବଡ଼ ଭଉଣୀଙ୍କ ସହିତ ଝଗଡ଼ା କରନ୍ତି ବା।
ହଁ ବା ସେ ବ ବାହାର ଲୋକ କାହାକୁ ପାରିବନି ଖାଲି ମୋରି ସହିତ ଖାଲି ଝଗଡ଼ା ଲଗେଇବ। ଆଉ ବାହାର ଲୋକ କିଏ କହିଲେ ନାକରେ କାନ୍ଦିକି ପଳେଇ ଆସିବ ଘରକୁ।
ହଁ ମୋ ଭଉଣୀ ବି ସେଇଆ ତାର ପ୍ରବଳ ରାଗ। ନା ସେ ବାହାର ଲୋକଙ୍କୁ ବି ପାରିବ।
ଛାଡ଼େନି ନା?
ନା ସିଏ କାହାକୁ ଛାଡ଼ିଅନି।
ହଁ ଭଲ ସେମିତି ଭଲ। ଆଉ ଏଇଠି ଘର ଭିତରେ ମୁହଁ ବାହାରେ ଦେଖିଲା ବେଳକୁ କିଛି ନାଇଁ ଇଏ କଣ? ଭଲ ସିଏ କିନ୍ତୁ ଭଲ କରୁଛି ଏମିତି ଲୋକଙ୍କୁ କହିବା କଥା ଯଦି ମାନେ ଯେଉଁ ହେଉଛି ଏମିତି ଲୋକ କିଏବି ଖରାପ କରିକି କହିଲେ।
ନା ଯଦି ବି କିଏ କୁହନ୍ତି ସେ କାହାକୁ ଛାଡ଼ିଅନି।
ହଁ ଆଚ୍ଛା। ଯଦି ବି କିଏ କହିଲା ତାହେଲେ ଛାଡ଼ିବନି ଆଉ।
ହଁ।
ହଁ ହଁ।
ଆଉ କଣ?
ନା ଆଉ ଏମିତି ତ ସବୁ ଚାଲିଛି ଆଉ। ଆଉ ବାହାଘର ଫାହାଘର ତମ ସେପଟେ ସବୁ କାର ଅଛି ନା ଏଇନୁ ବାହାଘର ସିଜନ୍ ନାହିଁ।
ହଁ ବାହାଘର ଏଠି ଆମର ଚାରିଜଣଙ୍କର ଅଛି ଝିଅଙ୍କର ବୋଧେ।
ଚାରିଟା ଝିଅ ବାହା ହେବେ ଏ ବାବା ଭଲ ଆଉ ତମର କନିଆ ଡାକରା ଅଛି ନା।
ହଁ ଅଛି।
ଆ ସେ ଯେଉଁ ଚାରିଜଣ ଯାକଙ୍କୁ ତମର ଡାକିଲଣି ନା ଡାକିନ।
ହଁ ଆମର ଡକା ସରିଛି ସମସ୍ତଙ୍କୁ।
ଆଚ୍ଛା ଆଚ୍ଛା ମାନେ ତମେ ବି ଯାଅନା ତାଙ୍କ ସହିତ ବୁଲିକି ଖାଇବା ପାଇଁ।
ହଁ
ଆଉ ଭଲ ମଜା ଲାଗେ ନା।
ବାପା ହଁ ସବୁ ଛୁଆ ସବୁ ସାହିର ଝିଅ ମିଶିକି ଗୋଟେ ଜାଗାରେ ଖାଆନ୍ତି ଆଉ।
ହଁ ବଢିଆ ମଜା ଲାଗେ ସେ କନ୍ୟା ଡାକରା ଯିବା ପାଇଁ ବାହା ହଉଥିବ କିଏ ତା ମନ କଣ ହଉଥିବ। କିନ୍ତୁ ଆମର ଖୁସି ହଁ। ଆଉ ପୁଅ ବାହାଘର ନାହିଁ ସବୁ ଝିଅ ବାହାଘର ସେଠି ନା କେବେ ସମସ୍ତଙ୍କ ବାହାଘର ଅଛି।
ଏବେ ଅଛି ଏକେ। ଚାରିରେ ନା କଣ ଏମିତି ଅଛି ଆଉ।
ଆଚ୍ଛା ମାନେ ଗୋଟେ ଦିନରେ ଦି ଜଣ ବାହାଘର ନାହିଁ ତ?
ନା ନା ସେମିତି ନାହିଁ
ଓହୋ ସବୁ ମାନେ ଚାରିଜଣଙ୍କର ଚାରିଟା ଦିନରେ ନା ଓହୋ ଭଲ ଆଉ। ଆଉ କୁହନ୍ତୁ ଆଉ କଣ କହୁଛନ୍ତି।
ଆଉ କଣ ହେଇ। ପାଠ ପଢ଼ାପଢ଼ି ଚାଲିଛି ଆମମାନଙ୍କର ପରୀକ୍ଷା ପାଇଁ।
ଓହୋ ପରୀକ୍ଷା କେବେ ଅଛି।
ପରୀକ୍ଷା କାଲି ଅଛି ଆମର।
ଓହୋ ଏଟା ସେମିଷ୍ଟାର ଚାଲିଛି ବୋଧେ। କେତେ ନମ୍ବର ଦୁଇ ନା ତିନ ଓହୋ ଫାଷ୍ଟ ସେମିଷ୍ଟାର୍ ସରିଲାଣି ରେଜଲ୍ଟ ଆସିଲାନି ନା ଆସିନି?
ନା ଆସେନି।
ଅ ହଁ ଉତ୍କଳ ୟୁନିଭର୍ସିଟି ନା ଆଉ କୋ ୟୁନିଭେର୍ସିଟି ତମର। ଓହୋ ରମା ଦେେବୀ ନା ଅ ରମାଦେବୀ ଟିକ ଟିକିଏ ଲେଟ୍ ରେ ବାହାରେ ଆଉ।
ହଁ।
ହଁ ଭଲ ଭଲ। ଆହୁରି କେମିତି ପରୀକ୍ଷା ହେଇଛି ଭଲ ହେଇଛି ନା ପରୀକ୍ଷା?
ହଁ ବଢ଼ିଆ ହେଇଚି।
ଅ ହ। ଆଉ ତମର କଣ ଅନର୍ସ କଣ ରଖିଥିଲ?
ଆମର ଜୁଲୋଜି ଅନର୍ସ।
ଓ ଜୁଲୋଜି ନା ଭଲ ମୁଁ ବି ସେଇ ଜୁଲୋଜି ରଖିଥିଲି। ମୋର ବି ସେଇ ଜୁଲୋଜିରେ ତିନି ବର୍ଷ ଗଲା ଆଉ। ତମର ଇଲେକ୍ଟିଭ୍ ଅଛି ନା ଇଲେକ୍ଟିଭ୍ ଥିବ ବୋଧେ କେମେଷ୍ଟ୍ରି।
ହଁ ସେକେଣ୍ଡ ସେମିଷ୍ଟାରରେ ଆମର କେମିଷ୍ଟ୍ରି ଅଛି।
ଫାଷ୍ଟ ସେମିଷ୍ଟରରେ ବଟ୍‌ନି ଥିଲା ନା। ହୁଁ ହୁ। ହଁ ଭଲ ଯାଆ ହେଉ ତମେ ପଡ଼ି ପାଡ଼ିକି ଏକ୍ଜାମ ଦିଅ ଆଉ।